ହାଲୋ।
ହ୍ଯାଲୋ।
ହୁଁ ମୁଁ କହିଲି ମୋ ଭୟସ ତମକୁ ଶୁଭୁଚି ନା? ହ୍ୟାଲୋ।
ନମସ୍କାର। ଶୁଭୁଚି।
ହଁ ହଁ ହଁ କୁହ କଣ କରୁଚ?
ଏଇଠି ବସିଚି ଭାଉଜ ଙ୍କ ପାଖରେ।
ଓହୋ ଖାଇସାଇଲଣି ନା ସନ୍ଧ୍ୟା ବେଳ କିଛି ଜଳଖିଆ?
ନାଇଁ କିଛି ଖାଇନି।
ଉଁ ହୁଁ। ଦେହ ଭଲ ଅଛି?
ହଁ ଭଲ ଅଛି।
ଉହୁଁ।
ତମ ଦେହ ଭଲ ଅଛି?
ହଁ ହଁ। ଆଉ ରାତି କଣ ରୋଷେଇ ଫୋଷେଇ କରିବ ନା ନାଇଁ?
ହଁ ରାତିକୁ କରିବି ବୁଟ ତରକାରୀ କରିବି।
ଓହୋ ରୋଷେଇ
ଆଜି କଣ ରୋଷେଇ କରଥିଲ? ହଁ ସବୁ ଶିଖିଚ।
ଓହୋ। ଆମର ନା ଆଜି କରିଥିଲୁ ଆ କଣ ବାଇଗଣ ପୋଟଳ ମିଶେଇକି ଭାଜିିଥିଲେ। ଆଳୁ ପକେଇକି ମସୁର ଡାଲି ଆଉ ଗୋଟେ କଣ ଶାଗ ଗ ଭଜା ଆଉ ଜହ୍ନି ପୋଡା ବଡି ଏ ସବୁ କରିଦାଉଥିଲୁ ଆଉ। ଏ ଯଉ ହେଇଥିଲା ସନ୍ଧ୍ୟା କିଛି ଆଉ ହେଇନି ମୁଁ ତ ଅଛି ତା ଉପରେ ଅଛି ତ ମୁଁ ଯାଇନି ତଳକୁ କଣ ଆଜି ହବ କି ରାତି ପାଇଁ ଆଉ ତମର ସେଠି ବର୍ଷା ଫର୍ଷା ହେଇଛି ନା ନାଇଁ ଆଜି?
ବର୍ଷା ଆଜି ଜୋର ହେଇଛି।
ଓହୋ। ହଁ? ଘଡ଼ଘଡ଼ି ହେଇଚି ନା ମାରିଚି ଜୋରେ?
ପ୍ରବଳ।
ଓହୋ, ଗରମ ଟା ବି ଜୋରେ ହଉନି କି?
ହଁ ପରା ଯାହା ହଉ ଟିକେ ବର୍ଷା ହେଇଗଲା ଟିକେ ଥଣ୍ଡା ଲାଗୁଛି ଟିକେ। କିନ୍ତୁ ମାନେ ଯୋଉ ମାଟି ଟା ଯୋଉ ପୁରା ତାତିକି ଥିଲା ହୁଳା ଉଠଉଚି ଆଉ।
ଉଁ ହୁଁ ଗରମ ଯୋଭଳିଆ ହଉଛି ବର୍ଷା ଟିକେ ଟିକେ ନହେଲେ ବି ଲୋକ ସବୁ ହଇରାଣ
ହୁଁ, ହୁଁ।
ଆଉ ତମେ କଣ ନର୍ସିଂ ଫର୍ସିଂ କରିଚ ପା ଶୁଣିଥିଲି?
ହୁଁ ନର୍ସିଂ କରୁଚି।
ଓହୋ, ତମକୁ ଡର ଲାଗେନି ମାନେ କେବେ କରିଚ କାମ ନା ପାଠ ପଢୁଚ, ସଇଲାଣି?
ନା ଡର ଲାଗେନି। ମୁଁ ଆଗରୁ ମୁଁ ଯେତେ ପ୍ଲସ ଟୁ ପଢୁଥିଲି ମୋ ମାଉସୀ ମାନେ ହସ୍ପିଟାଲରେ କାମ କରୁଥିଲେ ନା ମୁ ତାଙ୍କ ସହିତ ଶିଖିଛି କାମ। ଆଉ ଏବେ ପୁଣି ପଢୁଚି ନର ବି ଏସ୍ ସି ନର୍ସିଂ ବି କରୁଚି।
ଓହୋ ଗମେଣ୍ଟ ନା ପ୍ରାଇଭେଟରେ?
ନାଇଁ ପ୍ରାଇଭେଟରେ।
ଓହୋ। ତାହେଲେ ପାଠ ପଢା ସରିନି?
ନା। ଏଇଟା ଏବେ ଫୋର୍ଥ ଇଅର ଚାଲୁଛି। ଫୋର୍ଥ ଇଅର୍ ସଇଲେ ମାନେ ସରି ଗଲା ଆଉ ଇଣ୍ଟର୍ନସିପ ଆଉ
ଓହୋ, ତମେ କଣ କଣ କାମ କଲଣି ନା ନାଇ ପ୍ରାକ୍ଟିକାଲରେ?
ହଁ ମୁଁ କଲିଣି ଯେ ସବୁ ମାନେ ଏ ହଉଚି କଣ ତ ମାନେ ଡ୍ରେସିଂ କାମ ଆଉ ବ୍ଲଡ ର ଆଉ ଏଇ ମାନେ ଇଞ୍ଜେକ୍ସନ ଫିଞଜେକ୍ସନ ଲଗେଇବା, ସାଲାଇନ୍ ଲଗେଇବା।
ଓହୋ। ମତେ ଟିକେ ସେ ସବୁ କଣ ସମସ୍ତେ କଣ କରିପାରିବେ କି, ସମ ମାନେ ଡର ଲାଗେ ନା।
ହଁ ମୋ ସାଙ୍ଗ ଗୁଡା ଅଛନ୍ତି। ବ୍ଲଡ ଫ୍ଲଡ ଦେଖ ଦେଖି ଦେବେ ସେ ବେହୋସ୍ ହେଇଯାଉଛନ୍ତି।
ହୁଁ ହୁଁ, ତାପରେ ସେ କାମ ଟା କଲେ କଣ କି ମାନେ ମୋ ମତରେ ଭଲ। ଗୋଟେ ପ୍ରକାର ବି ତମେ ଲୋକଙ୍କୁ ସାହାଯ୍ୟ କରୁଚ। ମାନେ କର୍ମ ସେବା କରୁଚ। ସମସ୍ତେ କଣ କରିପାରିବେ କି?
ହୁ
ଭଲ କଥା ଆଉ। ତାପରେ ତମର ଯୋଉଠି ହେଲେ ପ୍ରାଇଭେଟ ଜବ୍ କରିବାକୁ ପଡିବ, ନା? ତାପରେ
ହୁଁ ହଁ ଆଉ ଯୁଆଡେ ଯେମିତି ଗୋଟେ କୋଉଠି ଜବ୍ ଲାଗିଗଲେ, ଏଇତ ଛଅ ମାସ ହେଲାଣି ଇଣ୍ଟର୍ନସିପ କରିବି ବୋଲି ଝିଅ ଛୁଆଟା ଆଡେ ସାଡେ ସାଡେ ଆଡେ ଦୌଡି ଦୌଡି ଦୌଡି ଦୌଡି ମୋ ଜୀବନ ଛାଡିଗଲାଣି।
ଏକୁଟିଆ ହେଇଗଲେ କଣ କହିଲ ମାନେ ଇଆଡୁ ସିଆଡ଼ୁ ଯେତେ ଏକୁଟିଆ
ହଁ ପା ଯା ମୋ ମମି ବାପା ବହୁତ ଦୂରରେ ଅଛନ୍ତି ତାପରେ ସେମାନେ ଆସି ବି ପାରୁନାହାନ୍ତି। ମୁଁ ଏକୁଟିଆଟା ଝିଅ ଛୁଆଟା ଟ୍ରେନ ରେ ଏପଟ ସେପଟ ସେପଟ ଏପଟେ ଯା ଆସେ ଭାରି ବାଧୁଚି।
ହଁ ନିହାତି ଆମେ ତ କଲେଜ ଟିକେ ଯାଉଚେ ଅଧା ବାଟ ସାଇକେଲ ରେ ଅଧା ବାଟ ବସ ରେ ଆମକୁ ମାନେ ଯାହା ଲାଗେ।
ଏଇ ପା ଭାଉଜ କୁହନ୍ତି କୁହନ୍ତି ତମେ ବୋଲି କରୁଚ ଆଉ ଯୋଉ ଝିଅ ହେଇଥିଲେ ବୋପାଲୋ।
ହଁ। ହୁଁ। ଏଇନା କଷ୍ଟ କରୁଚ ଆଗକୁ ନିହାତି ଖୁସି କରିବ ଆଉ
ହୁଁ।
ହୁଁ ତାରେ ରୋଗୀ ମାନଙ୍କ ସେବା ବି କରିବାଟା ବି ଭଲ ହ।
ହୁଁ।
ଦେଖ ଦେଖିଆ ତମେ ସେଇ ଲାଇନ୍ କାମ ଭଲ ଲାଗେ ନାଁ ଟିକେ ପସନ୍ଦ କରନ୍ତିନି। ଜନ ଜଣ ବି କରିପାରିବେନି ତାଙ୍କୁ ଡର ମାଡ଼େ। ଭଲ ଲାଗିଲେ ହିଁ ତମେ କରିପାରିବ ହୁଁ ଡରୁ ନଥିବ ବି
ହୁଁ। ମୁଁ ଏଇଠି ବସିଥିଲି ଆଉ। ଭାଉଜଙ୍କ ମନ ଦୁଃଖ ଆଜି କାଲି ପଳେଇବି।
ଓ ହଁ ହଁ କହୁଥିଲେ।
ହଁ ପା ତାଙ୍କ ମନ ଭାରି ଦୁଃଖ ପୁରା କାନ୍ଦୁରୁ ମାନ୍ଦୁରୁ ହେଇଯାଉଛନ୍ତି।
ହୁଁ।
ହଁ ପା ସେ କହୁଥିଲେ କହିଲେ ତମେ ଥିଲ ତମ ସହିତ ତମ ସହିତ ହସି ଖୁସିିକି ରହି ଯାଉଥିଲି ଆଉ ଯିଏ ଯେତେ ଯାହା କହିଲେ ତମ ସହିତ ବାନ୍ତି ଦଉଥିଲି ରହିଯାଉଥିଲି। ତମେ ପଳେଇବ ମୁଁ ପୁରା ଏକୁଟିିଆ ହେଇଯିବି ମତେ କେମିତି କେମତି ଲାଗିବ। କଣ କରିବେ ଆଉ ଦିନେ ନା ଦିନେ ତ ଯିବାର ଥିଲା।
ହଁ ହଁ ନିହାତି। ତମ କଁ ମାନେ ପଢା ତ ସରିନି ସେ ଠିକ କାଇଁ ଯିବ?
ଇଣ୍ଟସିପ କରିବି ବା ମାନେ ଟ୍ରେନିଂ ନେବି। ଆଉ ଗୋଟେ ହସ୍ପିଟାଲୁ ଇଏ କରିବି ସେଇଥିପାଇଁ।
ଏଠି ତାହେଲେ ସରିଗଲାଣି ସବୁ ହୁଁ ହଁ। ତାହେଲେ ସିଏ ଟିକେ ଏଇନା ଏକୁଟିଆ ହେଇଯିବେ
ହଁ ପା। ଏଇଥା ମନ ଭାରି ଦୁଖ ଏଇନା ଆସିଥିଲେ ଏଇଠି ବସିଥିଲେ ବି। କହୁଥିଲେ ବଲେ ଜମା ମତେ ଭଲ ଲାଗୁନି। ଆଜି ଶୋଇନାହାନ୍ତି ଜେ ମୁଁ କିଲି ଆଜି କଣ ଶୋଇନ? ନା ମତେ ଜମା ଭଲ ଲାଗୁନି ମୁଁ ଖାଲି ଏମିତି ସ୍ୱପ୍ନ ଦେଖୁଚି ତମେ କାଳେ ପଳେଇବ ମତେ ମତେ ନ କହିକି। ମୁ କହିଲି ଏ ଭଗବାନ। ମୁଁ କହିଲି ମୁଁ ଅଛି ଯାଇନି। ଶୋ ଶୋଇପଡିଥାନ୍ତି ଟିକେ ବେଳରେ ପୁଅ ଟା ବି ଆଜି ପଢିକି ପୁରା ଖଣ୍ଡିଆ ଖାବଡ଼ା ହେଇକି ଇଏ ହେଇଯାଇଚି ପୁରା ଭାରି ଇଏ ଲାଗୁଚି ତାକୁ ଦେଖିଲେ। ଥୋଡି ଫୋଡି ସବୁ ଫାଟି ଯାଇଚି ମୁହଁ ଫୁହଁ।
ପହିଲା ତ ଏମିତି ଖଣ୍ଡିଆ ହବନି ମାନେ ପଡିଗ
ହଁ ପୁରା କୁହ ନାଇଁ ସିଏ ଯୋଉ ଝୁଣ୍ଟେଇ ପଡ୍ ମୋ ମତେ ଯାହା ଲାଗୁଚି ସେ ରାସ୍ତାରେ ଆସ୍ଲାଳେ ଝୁଣ୍ଟେଇ ହେଇ ପଡ୍ଚି ସେଇ ଯୋଉ ଯାଇଛି ଯୋଉ ପୁଅଟା ସହିତ ସେ ଝୁଣ୍ ଟେଇ ପଡିଚି ନହେଲେ ଦୋଳିରୁ ପହିଲେ ଏମିତି ହବନି ରାସ୍ତାରେ ଯୋଉ ଝୁଣ୍ଟେଇ ହେଇଛି ସେଇ ପାଇଁ ଏନ୍ତି ହେଇଚି ତା ଅବସ୍ଥା।
ଏଇଥର ହଁ ବା ଆଜି କହୁଥିଲେ ଏତେ ଖଣ୍ଡିଆ କାହାର କେବେ ହୋଇନଥିଲା।
ହୁଁ।
ଆଜି ଫାଷ୍ଟ୍ ଟାଇମ୍ ଏଇଁ ହେଇଛି।
ପୁରା ପ୍ରବଳ ଖଣ୍ଡିଆ ହେଇଯିବ ପୁର ତା ମୁହଁ ବ ଗା ମୁଣ୍ଡ ଗତିରେ ତ ଯାହା ଗୋଟେ ଫାଟି ଯାଇଚି ଏଡେ ବଡଟେ ହେଇଚି ପୁଣି ତା ଏଇ ଯୋଉ ହୋଉଚି ଆଖି ସାଇଟି ଇଏ ହେଇଯାଇଚି ଥୋଡି ଫାଟି ଯାଇଚି।
ହଁ ବାସ୍
ଗାଲ ଆଖି ଗତିରେ ଆଖି ଗତିରେ ରାମ୍ ଚୁଡି ହେଇଯାଇଚି ମୁଁ ଯା ଆସଲି ମୁଁ ଯାଇଥିଲି ସେଇପା ମୁଁ ମାନେ ଗୋଡ ହାତ୍ ତ କୋଉଠି କିଛି ହେଇନି। ମୁଁ ଯାଇଥିଲି ଯେ ଗୋଟେ ଜାଗାକୁ ମୁଁ ଆସିଲା ବେଳକୁ ମତେ କହୁଥିଲି ତାକୁ ଦେଖିକି ପୁରା ସେ ଧୌଡି ଆଇଲା ମୋ କତିକି ସାଙ୍ଗ୍ ସାଙ୍ଗ୍ ଦିଦି କଣ ଆଣିଚୁ କୁଆ ଯାଇଥିଲୁ ଦୌଡି ଆଇଲା ସାଙ୍ଗ୍ ସାଙ୍ଗେ ମୁଁ ଦେଖ୍ ଦେଖିଲା ମୁଁ କଇଲି ବାବା କଂ ଏମିତି ହେଇଚୁ ସେଇଠୁ ପଳେଇଲା ସେଇଠୁ ଭାଉଜଙ୍କୁ ପଚାର୍ଲି ଭାଉଜ କହିଲେ। କହିଲେ ଦେଖୁନୁ ଯାଇଥିଲା ଆଜି ବୁଲିବାକୁ ପଡି ପୁଡାକି କେମତି ହେଇଚି।
ହୁଁ।
ସେଇଆ ପା ଚୁ ତାର କିନ୍ତୁ ଏବେ ଏମିତି କି ଏବେ ପଡିକି ଏତେ ଖଣ୍ଡିଆ ହେଇନି।
ହୁଁ ଏ ମୁଣ୍ଡ ଟା ସେଇଠି ସେଇଠି ଲଗାତାର ତିନି ଚାର୍ଥର ବାଜିଲାଣି ଏ ମଝିରେ କଣ ବଡ ପୁଅ ପେଲି ଦେଇଥିଲା ଇଏ ହେଇଥିଲା। ଏ ପୁଣି ଏଇଥର ପଡୁନାହାନ୍ତି ଗଳି ପଡିଥିଲା ସାଇକେଲ୍ରୁ ଏ ପୁଣି ଆଜି।
ସେୟାପା ଛୁଆ ପଢିବେନି ଯଦି ପଢିବି ପୁରା ପଢିବି।
ସିଏ ପୁଣି ହେଲା ଛୋଟ ଛୁଆ ନା। କଂ କରିବେ ଆଉ। ହଉ ହାଲୋ।
ଆଙ୍ଗିଆ ହଁ କୁହ।
ତମେ ତାହେଲେ ଆଉ ବର୍ଷେ ପରେ ଜବ କରିବ ନା କଂ।
ଉଁ ହଁ ଆଉ ବର୍ଷେ ପରେ ଇଣ୍ଟର୍ନସିପ୍ ସାର୍ଟିଫିକେଟ୍ ଆସିଯାଇଥିବ।
ତମର ଷ୍ଟାର୍ଟିଂ ତ ଧରମା ନିଅନ୍ତି କୋଡିଏ ଉପରେ ଥିବେ ନା।
କଂ କଇଲ।
ଷ୍ଟାର୍ଟିମେ ଯେତେବେଳକୁ ଜବ୍ କରିବା ଷ୍ଟାର୍ଟିଙ୍ଗ ଦରମାଟା କୋଡିଏ ଉପରେ ଥିବ।
ଦରମା ଏଇନା କିଛି ଦେଇନାହାନ୍ତି।
ନା ଯେବେବି କରିବ ଯୋଉଠି ଷ୍ଟାର୍ଟିଂ କୋଡିଏ ପରେ ଦେବେନି ନା କମ୍ ଦେବେ।
ନାହିଁ ସେମିତି ତ କିଛି ନାହିଁ ଆମେ ପଚାର୍ଥିଲୁ ନାହିଁ।
ହୁଁ ତମେ ଯେବେ ଜବ୍ କରିବ ତମକୁ ସାଲାରୀ ଦେବନି ତମେ ଖାଲ୍ଟାରେ କାମ କରିବ।
ନାଇଁ ସେ ଜବ୍ ବେଳେ ସଲାଇ ଦେବେ କିନ୍ତୁ ଏଇନା ଯୋଉ ଟ୍ରେନିଂ ରେ ବି ଅଛି ଟ୍ରେନିଂ ରେ କିନ୍ତୁ ଦେବେନି।
ହଁ, ହଁ, ତାର ତ ଦେବେ ନାଇଁ!
ହଁ ବା, ଟ୍ରେନିଂ ରେ ବି ହଉଛି ହସ୍ପିଟାଲ୍ ତରଫରୁ ଦିଆଯାଉଛି ପଇସା। କିନ୍ତୁ ଇଏ ଦେବେନି।
ହୁଁ, ହୁଁ, ହୁଁ ଦିଅନ୍ତି କିଛି କିଛି ହସ୍ପିଟାଲ୍ ରେ। ତା'ପରେ ଆଜିକାଲି ହସ୍ପିଟାଲରେ ବି ମାନେ କିଛି କିଛି କଣ କଇଲ, ଡକ୍ଟର ସବୁ ଠକୁ ନାହାଁନ୍ତି କି? ଅପରେସନ୍ ବି ଭୁଲ ଭାଲ କରିଦଉଚନ୍ତି, ଲୋ କମର କିଡନୀ ବି ନେଇଯାଉଚନ୍ତି।
ଭୁଲ୍ ଭାଲେ କୋଉଠି କା, ପେଟ ଭିତରେ ସୂତା ରହିଯାଉଛି, କା ପେଟ ଭିତରେ ସେ ଯଉ ଇଏ ରହିଯାଉଛି, ବୋପା!
ହଁ, ହଁ, ହଁ ରଖୁଛି ଏବେ, ପରେକଥ୍
ହଁ, ହଁ, ଏଇ ହ ହ